ହାଲୋ।
କଁ କରୁଚୁ?
ଏଇ ବସିଛି ତୁ କଣ କରୁଚୁ?
ହଁ ମୁଁ ଏଇ ରୋଷେଇ କରଥିଲି ଆଉ।
ହ
ତୁ ଙ୍କ କରୁଚୁ?
ଆଛା ମୁଁ ବି ଆଉ ଟିକେପରେ ରୋଷେଇ କରିବି।
କଁ ରୋଷେଇ କରିବୁ?
କହିଲୁ ଦେଖି ମୁଁ ଏଇନା କଁ ରୋଷେଇ କରିବି?
ହଁ ମତେ ଲାଗୁଚି ବୋଧେ ତୁ କିଛି ଗୋଟେ କଷା କଷି ଆଇଟମ୍ କରିବୁ।
ମୁଁ ଆଜି ମଟରରେ ତରକାରୀ ବନେଇବି।
ମଟରରେ ତରକାରୀ ସେରାା କେମିତି କରିବୁ?
ସେଇଟା ପ୍ରଥମେ ମଟରକୁୁ ଭେଦା ହେଇଥିବ ତାପରେ ତାକୁ ଆଳୁ କାଟି କଟିକିନା ତାକୁ ମସଲା ଆମର ଯାହାବି ଦରକାର ରସୁଣ ପିଆଜ ଆମର ଲ କା ତାକୁ ବଢିଆ ସେ ଛେଚାହେଇକି ତାକୁ ତେଲ ପକେଇକି ପ୍ରଥମେ ତାକୁ ବଢିଆ ସେ କଷିଲା ଟାଇପିର କରିକି କୁଚା ଟମାଟର ପକେଇବା ତାପରେ ଆମେ କି ଅ ପକେଇବା ଗରମ ମସଲା ଓ କି ଆମର ତେଜ ପତ୍ର। ଯାହାବି ତାକୁ ପକେଇକି କଷି ସାରିଲା ପରେ ସେ ଯୋଉଟା ସିଝା ହେଇକିନା ରହିଥିବ ମଟର ତାକୁ ତାକୁ ଢାଳିକିନା ପାଣି ଦେଇଦବା ସିମ୍ପଲ୍ କି କିଛି ଆଦିଅରେ ନାହିଁ କଷ୍ଟ ସମସ୍ତେ କରିପାରିବେ। ବହୁତ ଟେଷ୍ଟି ଲାଗେ ସମସ୍ତେ କରିପାରିବେ। ବେଶୀ ଭଲ ଲାଗେ ପିଠା ସହିତ ଖାଇବା ପାଇଁ ଯେହେତୁ ପିଠା ତ ନାହିଁ ତ ଆମେ ଭାତ ସହିତ ଥିବ ଆରାମସେ ଖାଇପାରିବା।
ଓହୋ ଆଚ୍ଛା ଆଚ୍ଛା। ଆଉ ତେତ ଆଇସକ୍ରିମ ଭଲ ଲାଗେ ନା ଏତେଖରା ଯାହା ହେଉଛି ଆଇସ୍କ୍ରିମ ଟା ମାନେ ଜରୁରୀ।
ମୁଁ ଆଜି ବୋଧେ ଛଅଟା ଆଇସ୍କ୍ରିମ୍ ଖାଇଚି।
ହଁ ଓହୋ।
ପ୍ରବଳ ଗରମକୁ ଛଅଟା ଆଇସ୍କ୍ରିମ୍ କିଛି ବି ନୁହଁ।
ଓ ହୋ। ମୁଁ ତ ଭାବୁଚି ଏବେ ଥମ୍ସ ଅପ୍ ଗୋଟେ ଆଣିକି ପିଇବି ବୋହୁତୁ ଗରମ ହଉଚି।
ଗରମକୁ ଏ ଯୋଉ ଲାଇନ୍ ବି ପଳାଉଚି।
ହୁଁ ହୁଁ ତତେ ଥମ୍ସ ଅପ୍ ଭଲ ଲାଗେ ନା ମାଜ ଭଲ ଲାଗେ ନା ସ୍ପ୍ରାଇଟ୍ ଭଲ ଲାଗେ?
ହ ଆହୁରି ବେଶୀ ମାନେ ଗରମ ହବ ବୋଲି ଶୁଣା ମିଳୁଚି ଟିଭି ନିୟୁଜ୍ ସବୁଥିରେ ହୋଉଚି ଆହୁରି ଅଧିକ ଗରମ ହବ।
ଓହୋ ତତେ କଣ ଭଲ ଲାଗେ କଣ ଥମ୍ସ ଅପ୍ ଭଲ ଲାଗେ ନା ସ୍ପ୍ରାଇଟ୍ ଭଲ ଲାଗେ ନା ମାଜା ଭଲ ଲାଗେ ନା କଣ?
ମତେ ଏମିତି ଶୀତ ଦିନେ ମତେ ଭଲ ଲାଗେ ମାଜା ବାକି ଯୋଉ ବି ଦିନ ହୋଉ ମତେ ଫ୍ରାଇଡ୍ ପିଇବା ପାଇଁ ଭଲ ଲାଗେ ଅଧିକ।
ଥମ୍ସପ୍ ଭଲ ଲାଗେନି?
ଥମ୍ସପ୍ ଏତେଟା ବି ମତେ ଭଲ ଲାଗେନି ଥମ୍ସପ୍ ଟା ବେଶୀ କ ତା ବେଶୀ ଘରେ ତିଆରି କରିକି ପିଇବା ଆଚ୍ଛା ମୋତେ ଗୋଟେ କଥା କହ ଷ୍ଟାଇଟ୍ କେମିତି ଘରେ ତିଆରି କରିବା ତୋ ହିସାବ ରେ ତୁ ଜାଣିବାରେ
ଫ୍ରାଇଟ୍
ହଁ ଷ୍ଟାଇଡ ହଉ କି ଲସି ହଉ କେମିତି ଘରେ ଆମେ ବନେଇ ପାରିବା ମୁଁ ସେଇଟା ଚାହୁଁଛି ବନେଇବା ପାଇଁ ହେଲେ ତୁ ତ ଜାଣିଛୁ ମତେ ଆସେ ନା ଆଉ ତୁ ତୁୁ ଥରେ ଯଉ ବନେଇଥିଲୁ ସେଟି କେମିତି କଣ ବନେଇଥିଲୁ ମତେ ଟିକେ କହ?
ହଁ -ମୁଁ ମାନେ- ମାନେ ଲସି ମତେ ଆସିବ ସ୍ପାଇ ଲା ଆସିବନି ମତେ ଲସି ବନେଇବା ଆସିବ ମୋତେ। ଅ ପ୍ର ତମେ କଣ କହିଲ ଫାଷ୍ଟ୍ ଗୋଟେ ଦହି ପ୍ୟାକେଟ୍ ଆଣିବ ମାନେ ଦହି ଏମତି ପ୍ୟାକେଟ୍ ଆଣିପାରିବ ନହେଲେ ଗାଈରୁ ଯଉ ତିଆରି ହୁଏ ଦହି ସେଟା ବି ଆଣିପାରିବ। ତ ପ୍ୟାକେଟ୍ ରୁ ଦହି ଆଣିବା ଦହି ଆଉ ଗ୍ରାଇଣ୍ଡର୍ ଜାର୍ ରେ ଦହି ଆଉ ଚିନି ପକେଇକି ଗ୍ରାଇଣ୍ଡିଙ୍ଗ୍ କରିବା ଆ ଦେନ୍ ଆଣିବା ଗୋଟେ ଜାଗାକୁ ଆଣିବା ଜାଗାକୁ ଆଣିଲା ପରେ ତାକୁ ଢାଳିଦବା ଢାଳି ଦେଇକି ଆଉ ଟିକେ ମାନେ ଚିଲ୍ ୱାଟର୍ ଟିକେ ଦେଇକି ଆଉ ଟିକେ ମିକ୍ସ୍ କରିବା ତାପରେ ଗୋଟେ ଗ୍ଲାସ୍ ରେ ଦହି ନବା ଦହି ନେଲା ତାପରେ ଆମର ନଡିଆ କୋରା ଆଉ ଚେରି, କାଜୁ, କିସ୍ ମିଚ୍ ଆଉ ଯଦି ଥିବ ଯଦି
ଅଲରେଡ଼ି ତାକୁ କାଟିକିନା ରଖିଦେଇଥିବା ରଖିସାରିଲା ପରେ ଇଏ-ଆ-ଏତେ ସବୁ ବନେଇ ସାରିଲା ପରେ ତାକୁ ପକାଇବା।
ହଁ ସବୁ କାଟି କୁଟି ରଖ୍ ଖି ଦେଇଥିବା ତାପରେ ଯାଇକି ଆମେ ଗୋଟେ ଗ୍ଲାସ୍ ଟା ଆଣିକି ଆମେ ରଖିବା। ତାପରେ ଯାଇ କାଜୁ, କିଚ୍ ମିଚ୍ ପକେଇକି ଆମେ ତାକୁ ଆମେ ପିଇ ପାରିବା। ଯଦି ଚାହିଁବା ଆମେ ଅ- ବରଫ୍ ବି ପକେଇ ପିଇ ପାରିବା। ବୁଝିଲ। ଏଇଆ ଆଉ। ଆଉ ତତେ କଣ ଜଣା ତତେ ଅ
ମତେ ତ ଏସବୁ କିଛି ଜଣା ନୁହଁ ମତେ ତ ଏଗୁଡାକ କିଛି ବି ଆସେନି ବନେଇ। ମୁଁ ତାଠୁ ଭଲ କିଣିକିନା ଆଣିକି ପି ଦିଏ।
ଓହୋ ତତେ କମଳା ଭଲ ଲାଗେ?
ହଁ କମଳା ଜୁସ୍ ଟା ବି ମତେ ବେଶି ଭଲ ଲାଗେ ପିଇବା ପାଇଁ ଖାସ୍ କରିକି ଖରା ଦିନେ।
ମତେ ତ ୱାଟରମେଲନ୍ ଜୁସ୍ ମତେ ବହୁତ୍ ଭଲ ଲାଗେ।
ମତେ କମଳା ଜୁସ୍ ହଉ ଯାହା ମତେ ଅବଶ୍ୟ କିଛି ଆସେନି କିନ୍ତୁ ଯିଏ ବନେଇକି ଦିଏ ମୁଁ ପିଇଦିଏ ଆଉ।
ଓହୋ। ଆଉ ଏଇଥର ଆମେ ରଜରେ ଯିବା ବୁଲାବୁଲି କରିବା ଦେନ୍ ଆମେ ଫଟୋ ସୁଟ୍ ବି କରିବା।
ଫଟୋ ସୁଟ୍ ତ ଏଇଥର ପୁରା ହବ ଆଉ ଫ ଫଟୋ ସୁଟ୍ ପରେ ଭାବୁଚି ଯଉ ଥାଡ୍ ରଜକୁ ଟିକେ ଭାବୁଚି ଗୋଟେ ଭଲ ଟେମ୍ପୁଲ୍ କୁ ଯିବି। ଦର୍ଶନ କରିବି ବୁଲାବୁଲି କରିବି ବୁଲାବୁଲି କରିକି ଆସିବି ମୁଁ ଏ କ ନୁହଁ ମୋର ଦି ତିନି ଜଣ ସାଙ୍ଗ ବି ଯିବେ।
ହଁ ଯଦି ଡିଏସ୍ଏଲାର୍ ଟିକେ ଆଣନ୍ତେ ଟିକେ ଭଲ ହୁଅନ୍ତା ଫଟୋ ସୁଟ୍ କରିବା ପାଇଁ। ନାଇଁ କି। ଆମ ଓ ଗାଁ ରେ
ତୋର୍ ତ ସ୍କୁଟି ଅଛି ତୁ ଆରାମ୍ ସେ ଯାଇପାରିବୁ।
ହୁଁ- ହୁଁ ତତେ ବି ଟିକେ ନେଇଯିବି ଆଉ।
ମୋର୍ ବି ଗାଡି ଅଛି ମୁଁ ବି ଆରାମ୍ ସେ ପଳେଇବି ସେ ଡର କାହାକୁ।
ହଁ ହଁ।
ଗାଡି ନାହିଁ ଗୋଟେ ଡର ଲାଗିବ ଗାଡି ତ ଅଛି ଯୁଆଡେ ଇଚ୍ଛା ପଳେଇ ହିଁ -ହିଁ ହବ ନା।
ଆମ ଗାଁରେ ଦୋଳି ଲାଗିଲାଣି। ତମ ଗାଁରେ ଲାଗିଲଣି ଦୋଳି?
ଆମ ଗାଁରେ ଏପର୍ଯ୍ୟନ୍ତ ଲାଗିନି କାଲି ଲାଗିବ ଦି ଟା ଦୋଳି।
ଓହୋ ସେ ଯଉ ପୋଖରୀ ପାଖରେ ସେ ଉଠାଣି ପାଖରେ ତ?
ହଁ ମତେ ଏଇ ଯୋଉ ଗରମ୍ କୁ ତାପରେ ଏଇ ଯୋଉ ପଖାଳ ଭା ତ ଯେଉ ଖାଇବାଟା ମାଡ଼ ହଉ ସିଏ ବି ଆଠ ପନ୍ଦର ଦିନ ହେଲାଣି ଓନ୍ଲି ପଖାଳ ଆଉ କିଛି ନୁହଁ।
ଓହୋ ସେ ଯେଉ ପୋଖରୀ ପାଖରେ ଯେଉ ଦୋଳିଟା ଅଛି ତତେ ଡର ଲାଗେ ଖେଳିବା ପାଇଁ?
ବାବାରେ ସେ ଯେଉ ଡର ମୁଁ ବୋଲି ଖେଳେ ନା ଆଉ।
ଓହୋ। ହଁ ସେଟା ବହୁତ ଡର ଲାଗେ କାରଣ ପୋଖରୀ ସାଇଡ ରେ ନା ତ ମେ ଖେଳିଲେ କାଳେ ଡର ଲାଗି
ତୁ ସେଇ ଦୋଳି ଖେଳିଦେଲୁ ପା ଥରେ।
ମତେ ବହୁତ ଡର ଲାଗିଲା ମୁଁ ତ ଓଳି ପଡିଲି ଥରେ ଗଳି ପଡିଥାନ୍ତି ଆଉ ଟିକେ ହେଇଥିଲେ।
ନା ନାାଇଁ ଡରିଲେ ବେଶୀ ଡର ଲାଗିବ ଯେ କେତେ ମାନେ ମନରୁ ଖେଳିବୁ ସେତେ ଡର ଲାଗିବନି ଯଦି ଏଁ ଡରି ଗଲୁ ତାହେଲେ ହାରିଗଲୁ।
ଓହୋ ତ୍ ଏହାବି ମୋତେ ଟିକେ ମାନେ ଡର ଲାଗେ ଆଉ ନର୍ଭସନେସ୍ ଟିକେ ଥାଏ ଆଉ।
କେତ୍ରରେ ଡରିବୁନୁ କେବେ ବି ମନେ ରଖିଥା କେବେ କୋଉ କଥାରେ ଡରିବୁନୁ।
ଓହୋ ଯେତେ ଡରିଲେ ସେତେ ଡର ଲାଗିବ ନାଇଁ କି? ଆଚ୍ଛା ଆଚ୍ଛା। ମୁଁ ଭାବୁଛି ଆଜି ଚାରିଟା ବେଳେ ଗୋଟେ କୁର୍କୁରେ ଚାଟ୍ କରି ଖାଇବା କଣ କହୁଛୁ?
ହଁ ହଁ କରିବା ତୁ ଯଦି ବନେଇବୁ ତାହେଲେ ମୁଁ ଖାଇବି।
ହଁ କୁରୁକୁରେ ଚାଟ ଟିକେ କରିଦବା ଆଉ ଟିକେ ତତେ ଲେମନ ଆଡ
ମନେ ଅଛି ନା ମୁଢ଼ି ମିକଚର୍ ପିଆଜ କଞ୍ଚା ଲଙ୍କା ଧନିଆ ପତ୍ର ଟମାଟୋ ଖଟା ପକାଇ ଯେଉଁଟା ହେଇଥିଲା।
ବହୁତ ଟେଷ୍ଟି ଲାଗୁଥିଲା ସେଟାଇ।
ମୁଁ ଭାବୁଛି ଟିକ୍ ଏଇ ରବିବାର ଦିନ କରିଦେଲେ ଟିକିଏ ଭଲ ହୁଅନ୍ତା ଯେଉଁ ସଣ୍ଡେ ଆସୁଛି ଯେଉଁ ରବିବାରଟା ଆସୁଛି। ରବାରେ କରିଦେଲେ ଟିକେ ଅଧିକ ଭଲ ଲାଗନ୍ତା।
ହଁ ହଁ ଚାଲନୁ କରିବା ବହୁତ ବଢିଆ ଲାଗିବ। ଟିକେ ଚିଲ୍ଲି ଟିକେ ଅଧିକ ଆଡ଼୍ କରିବା। ହୁଁ ହୁଁ। ଆଉ ବହୁତ ଗାଁରେ ବି ଅଛି ରଜ। ହଁ ହଁ ସେଇଠି ବସିକି ଖାଇବ ଆଉ। ଯୋଉ ଦେଖିଛୁ ତ ଆଉ କାହା ସମାନେ କଣ କହିଲୁ? ହୁଁ ମାନେ କଣ କହିଲୁ ସବୁ ମାନେ ସମସ୍ତ। ତାଙ୍କ ଗାଁରେ ପ୍ରାୟ ରଜ ବହୁତ ବଢିଆ ସେ ହୁଏ ସେଲିବ୍ରେଟ ଆମ ଗାଁରେତେ ବି ଖାସ ହୁଏନି ନାଇଁ।
ଆମ ଗାଁରେ ତ ଜାଣିଛୁ ସବୁବେଳେ କୁମାର ପୂର୍ଣିମା ଭଲ ହୁଏ ତୁ ସେଇ ରଜ କଥା ଛାଡ। ମୁଁ ତୋତେ ଯୋଉଟା ବି ପଚାରୁଛିି ମତେ ସେଇଟା କହ ଗୋଟେ ଏମିତି ରେସିବି ମତେ କହ? ଯୋଉଟା ମୁଁ ଘରେ ବନେଇମି ଖାଇମି ଘର ଲୋକ ବହୁତ ଖୁସି ହେଇଯିବେ।
ହଁ ସେମିତି ତ ରେସିପି କହିବାକୁ ଗଲେ ମତେ ତ ଠିକ୍ ଜଣା ନାଇଁ ତତେ ତ ସବୁ ଜଣା ତୁ ମୋତେ ଗୋଟେ କହ ଗୋଟେ ଭଲ ରେସିପି ଯେମିତି ଇଜିଲି ଆଉ ବହୁତ ମାନେ ଜଲ୍ଦି ମୁଁ କରିପାରଥିବି ଫାଇଫ ଟୁ ଟେନ ମିିନିଟସ ଭିତରେ ମୁ ଯେମିତି ଫାସ୍ ଶୁଣ ମୁଁ ମାନେ ଫାଇଭ୍ ଟୁ ଟେନ୍ ମିନିଟ୍ସ୍ ଭିତରେ ଗୋଟେ ଭଲ ରେସିପି ଟେ ମୁଁ କରିପାରିବି ଜଉଟା ବହୁତ ଟେଷ୍ଟି ଲାଗିବ ସାର୍ ଆଉ ସେମିତି ଗଟେ କିଛି ରେସିିପି କହୁନ
ଚାଉଳ ବରା ରେସିପି ମୁଁ ଭଲ ବନାଏ ଥରେ ବନେଇବି ଥିଲି ଉଷୁନା ଚାଉଳର ରେସିପି
ସେ ଯୋଉ ଦେଇଥିଲେ ମୋତେ ବହୁତ ଟେଷ୍ଟି ଲାଗୁଥିଲା କେମିତି କରିଥିଲେ ଟିକେ କହିବ କି?
ସେଇ ରେସିପି ଟା କ ଚାଉଳ କ ଉସୁନା ଚାଉଳ ଯୋଉଟା ଆମର ସେଇଟାକୁ ଭେଦେଇକିନା ରଖ ରଖି ଦେଇେକି ତାକୁ ବଢ଼ିଆ ସେ ଗ୍ରାଇଣ୍ଡିଂ କରିକି ତାପରେ ଆମେ ତାକୁ ଦେହରେ ସୁଜି ମିଶାଇବା କଞ୍ଚା ଲଙ୍କା ଧନିଆ ପତ୍ର ଯଦି କ ଗ ଜର ହେଉ ବନ୍ଧାକୋବି ହେ ତାକୁ ଯଦି ଆମେ ବଢ଼ିଆ ସେ ମାନେ କାଟିକି ଟି କୁଟି କରି କାଟିକି ତାକୁ ହାତରେ ଚକୁଟିକିନା ବଢିଆ ତାକୁ ଯଦି ପକେଇବା ତା ଉପରେ ସେଇଟା ଗୋଟେ ବେଶୀ ଭଲ ଲାଗିବ ପକେଇ ତାକୁ ଗୋଳେଇକି ଲୁଣ ପକେଇକି ଟିକିଏ ଲଙ୍କା ଗୁଣ୍ଡ ଟିକେ ଅଦା ରସୁଣ ପେଷ୍ଟ
ହୁଁ
ତାକୁ ପକାଇକି ଯଦି ଛାଣିଦେବା ତା ଦେହରେ ସେଟା ଭଲ ଲାଗିବ ଆଉ ଗୋଟେ ଖଟା କଣ ଗୋଟେ କେମିତି ବନେଇଥିଲୁ ତୁ ଯୋଉ ଯୋଉ ଲଗେଇକି ଖାଇବା ଇଁ ସେଇଟା କହନି କେମିତି ବନେଇଥିଲୁ
ହଁ ସେଠି ଯୋଉ ତେନ୍ତୁଳି ଅ ତେନ୍ତୁଳିକୁୁ ଆଣିବା ଆଣିଲା ପରେ ସେଟାକୁ ମୁଁ ପାଞ୍ଚ ମ ଫାଇଭରୁ ନା ଥ୍ରି ରୁ ଫାଇଭ ମିନିଟ ଆମେ ତାକୁ ଭେଦେଇବା ପାଣିରେ ଭେଦିଲା ପରେ ଫାଇଭ ମିନିଟ ହେଇଗଲା ପରେ ଆମେ ତାକୁ ତେନ୍ତୁଳି କୁ ଟିକେ ଚ ଚକୁଡିବା ଚକୁଡିଲା ପରେ ସେ ତେନ୍ତୁଳିଟାକୁ ପୁରା ଚିପୁଡିକି ଫକାରି ଦବା ସେ ପାଣି ଟା କେବଳ ଥିବ ତା ଦେହରେ ଧଣିଆ ପତ୍ର ଆଉ ହେଲା ଆମ୍ବ କଷି ଅଦା ଆଉ ହେଲା ତା ଦେହରେ ଆ ଭେସୁଙ୍ଗା ପତ୍ର ଆଉ ଭେସୁଙ୍ଗା ପତ୍ର ଜୀରା ର ଗୋଟେ ଛୁଙ୍କ ଦବା ମୋତେ ଏଥି ଟିକେ ଭେ ଲୁଣ ଆଉ ଟିକେ ସାଧା ଲୁଣ ପକେଇବା ଆଉ ହେଲା ଟିକେ ଯଦି ଅ ଲଙ୍କାଗୁଣ୍ଡ ଥିବ ଲଙ୍କାଗୁଣ୍ଡ ଦେନ୍ ପକେଇବା ଚିଲି ଫ୍ଲେକ୍ସ ଟିକେ ପକେଇଦବା ତ ବହୁତ ଟେଷ୍ଟି ଲାଗିବ ସେଟା
ମୁଁ ଟିକେ ବେଶୀ ସ୍ପାଇସି ଖାଏ ତ ସେମିତି କିଛି
ହଁ ସେଟା ସ୍ପାଇସ୍ ଯଦି କରିବୁ ତାହେଲେ ଦେନ୍ ଆଉ ଟିକେ ମାନେ ଚିଲି ଟିକେ ଅଧିକ ପକେଇବାକୁ ପଡିବ। କଞ୍ଚା ଲଙ୍କା ଟିକେ ଅଧିକ ପକେଇଲେ ମାନେ ବହୁତ ଟେଷ୍ଟି ଲାଗିବ ରାଗ ବି ଲାଗିବ। ସ୍ପାଇସି ବହୁତ ଲାଗିବ।
ତାହେଲେ ଗୋଟେ କାମ କରିବେ ଏଇଥର ରଜରେ ସେଇ ରେସିପି ଟା ବନେଇବା ମୋର ଦି ଜଣ ସାଙ୍ଗ ବି ଯିବେ
ହଁ ହଁ ଚାଉ ଚାଉଳ ବରା ଆଉ ହେଲା ଚାଉଳ ବରା ସହିତ ଆଉ ଟିକେ ଚଟନି ଟିକେ ରାଗ ଚଟଣି କଲେ ଟିକେ ଭଲ ହୁଅନ୍ତା।
ହଁ ସେଇ ରାଗ ଚଟଣୀଟା ତୁ ବନେଇଦେ ଚ ଚାଉଳ ବରା ଟା ମୁଁ ବନେଇଦେବି ଆଉ
ହୁଁ ହୁଁ ସିଓର୍ ସିଓର୍ ସିଓର୍ ଆଉ ପରିବା ରୋଷେଇ ସଇଲାଣି
ମୁଁ ରୋଷେଇ କରିନାହିଁ ମୁଁ ଟିକେ ତୋ ସହିତ କଥା ହଉଛି ତୋ ସହିତ କଥା ହେଇସାରିଲା ପରେ ରୋଷେଇ ବନେଇବି
ବିଶ୍ୱାସ କର ଏତେ ଦିନ ପରେ ତୋ ସହିତ କଥାହେଇକି ମୋତେ ଆଜି ଯୋଉ ଖୁସୀଟା ମିଳୁଛି ଯୋଉ ହାପି ମୋତେ ଲାଗୁଛି ମାନେ କୋଉଟା ବି ଲାଗିବନି।
ହୁଁ ହୁଁ ଆଉ ଆଉ କଣ କହ?
ଶୁଣବେ ମୁଁ କଣ କହୁଥିଲି କହନି ଲାଇନ ତ ଏଠି ବହୁତ କଟୁଚି ଲାଇନ ଆସିଲା ପରେ ଭାବୁଛି ଟିକେ କୁଲର ଲଗେଇକି ଟିକେ ତଳେ ଖାଲି ବିଛେ ମାନେ ବିଛେଇବେନି କିଛି ତଳେ ଖାଲି ପୁଛି ଦେବି ତଳଟା ବଢିଆ ସେ ପୋଛିଦେବି ପୋଛି ଦେଇ ସାରିଲା ପରେ ଟକିଆ ପକେଇକି ଆରାମ ସେ ମୁଣ୍ଡ ଦେଇକି ନା ଶୋଇବି। ଫ୍ୟାନ୍ ଚଲେଇବି। ଫ୍ୟାନ୍ ଚଲେଇଲା ପରେ ତାପରେ ଆରାମସେ ଶୋଇବି ଶୋଇକି ଉଠିକି ଟିସନ ଯଦି ଥିବ ତ ଯିବି ନହେଲେ ଶୋଇପଡିବି ଆଉ ପୁଣି ଚାରିଟା ବେଳେ ଉଠିକି କଣ ଟିକେ ଖାଇବି ମାର୍କେଟ ରୁ ଆଣିକି ଖାଇକି ପୁଣି ଆରାମସେ ଶୋଇବି ତୁ ଆଜି କଣ ଖାଇବୁ ଇଭିନିଂରେ ଭାବିଛୁ ମୋତେ ଟିକେ କହ।
ମୁଁ ତ ଇଭିନିଂରେ ଆଜି କୁୁରକୁୁରେ ଚାଟ୍ କରି ଖାଇବି ଭାବିଛି। ଆଉ ତୁ ହଁ ଯାଉ ଆମେ ଯୋଉ ଯିବା ଯୋଉ ଇଭିନିଂ ୱାର୍କ କରିବା ପାଇଁ ଯିବା। ସିଆଡ଼େ ଟିକେ କୁରକୁରେ ଚାଟ୍ କରିକି ନେଇଯିବା କି?
ଜାଣିବାରେ ନିଜେ ବନେଇକି ଖାଇବା ଠାରୁ ବେଟର୍ ହବ ଦୋକା ଦୋକାନରୁ କିଛି କିଣିକାଣି ଖାଇଲେ କିନ୍ତୁ ଆଜିକା ଦୋକାନରେ ତ କିଛି ବି ଟେଷ୍ଟ ଲାଗୁନି ତାଠୁ ବେଟର୍ ନିଜେ ବନେଇ ଖାଇବାଟା ନାଇଁ କି?
ବାହାରୁ ଜିନିଷ କିଛି ଖାଇବା ଟା ମାନେ ଦେହ ପାଇଁ ବହୁତ ଭଲ ନୁହେଁ ନା ତ ସେଥିାଇଁ ଆମେ ନିଜେ ତିଆରି କରି ଖାଇବା। ହ ବହୁତ ଭଲ ଲାଗିବ ନିଜେ ତିଆରି କଲେ ଆଉ ତମର ସେ ଯୋଉ ବିଦେଶୀ ଆମ୍ବ ଟେଷ୍ଟି ଲାଗୁଥିଲା। ବିଦେଶୀ ଆମ୍ବ
ବିଦେଶୀଆମ୍ବ, ହଁ ହଁ ମୁଁ ତ ଦି ତିନି ଥର ଖାଇଲିଣି ମାନେ ସେଇଟା ବହୁତ ଭଲ ଲାଗୁଥିଲା। ମାନେ ମାନେ ଦେଶୀଟା ବି ଭଲ ଲାଗେ କିଛି ଖରାପ ଲାଗେନି ଗୋଟେ ଗୋଟେ ଖଟା ଲାଗେ ଗୋଟେ ଗୋଟେ ମିଠା ଲାଗେ। କିନ୍ତୁ ବିଦେଶୀ ଟା କଣ ନା?
ହଁ ମୁଁ ଜାଣିପାରେ ମାନେ ଦେଶୀ ଆମ୍ବ ଟା ବହୁତ ଭଲ।
ଦେଶୀ ହଁ ଦେଶୀ ଆମ୍ବ ଟା ବହୁତ ଭଲ ବିଦେଶୀ ଆମ୍ବ ଟା ଏତେ ଭଲ ଲାଗେନି। ମାନେ ଯୋଉମାନେ ବାହାରେ ରହୁଛନ୍ତି। ତ ସେଇମାନଙ୍କ ପାଇଁ ହିଁ ବିଦେଶୀ ଆମ୍ବଟା ଭଲ। ତ ମୁଁ ଜାଣିବାରେ ଦେଶୀଟା ଖାଇବା ପାଇଁ ବହୁତ ଭଲ ଲାଗେ।